ହାଲୋ।
ହୁଁ କଣ କରୁଚ?
ହଁ ସାଙ୍ଗ ବସିଛି ଆଉ। ତୁ କଣ କରୁଛୁ?
ମୁଁ ବସିଛି ଏତେ ଦିନ ପରେ କଲ କଲ କରୁଚ।
ଆରେ ସାଙ୍ଗ ଫୋନ କଲି କି ମୁଁ ତ ଦେଇ ବାହାଘରକୁ ଯାଇପାରିଲିନି
ଆଉ ମୋର ବି ଦେଇ ବାହାଘର ହେଲା ଯେ ଏବେ ରିସେଣ୍ଟଲି ମୋ ଦେଇ ବାହାଘର ହେଇଛି ଏଇ ରିସେଣ୍ଟଲି କହିଲେ ଦି ବର୍ଷ ଭଳିଆ ହବ।
ଆଉ କେମିତି କଣ ହେଲା ନ ସେଦିନ କେମିତି କଣ କଲ ପଇସା ପତ୍
ଏମିତି ହେଲା ଆଉ କଣ କହିବି ସବୁ ତ ଦେଖ ଦେଖୁଛ ଏମିତି ଯାହାକୁ ସେ ମଧ୍ୟ ଭୁଲି ପାରେ ନାହିଁ ଆଉ ଦେଇ ପଳେଇବ ମାନେ ଭାରି ଦୁଃଖ ଲାଗ ଗୋଟେ ବୋଲି ଭଉଣୀ ମୋର ବାହା ହେଇକି ପଳେଇବ। ଆଉ କିଏ ଝଗଡା କରିବ ନା କିଏ କଣ କରିବ। ବାହାଘରେ ସେଇଦିନ ଆମର କଣ ସେଦିନ ଆମର ବହୁତ ଖୁସି ଦିନ ତ ଖୁସି ଓ ଆନନ୍ଦ ପରିବେଶ ମାନେ ଆନନ୍ଦ ହେଇକି ସବୁ ପରିବାର ମାନେ ଭଲ ଥିବେ ପରିବା ମାନେ ପରିବାରରେ ଆମର ବହୁତ ଖୁସି ଥିଲେ ସମସ୍ତେ ସେତେବେଳେ ଘରକୁ ଘରକୁ ଆସୁଥିଲେ ସବୁ ମାନେ କୁଣିଆ ସବୁ ଚାରିଆଡେ ହସ ଖୁସିରେ ଥିଲା ବଢିଆ ଚାଲିଥିଲା ସୃଷ୍ଟି ହଉଥିଲା ଆଉ।
ଓ ସାଙ୍ଗ ଆରେ ସାଙ୍ଗ ସବୁ ତ ଖୁସି ହେବେ ସବୁ ତ ଖୁସି ହେବେ ତ ନିଶ୍ଚୟ ଗୋଟେ ଝିଅ ବାପା ଘର ଛାଡିକି ଗୋଟେ ଅନ୍ୟ ଜାଗାକୁ ପଳେଇବ ଶାଶୂଘର ସେତେବେଳେ ବହୁତ ଦୁଃଖ ଲାଗିବ ହିଁ ଭାବୁଥିଲି ଦେଇ କେତେ କାନ୍ଦୁଥିବ ଆଉ ସେ ଯଦି ଘର ଛାଡିକି ଗଲା ସମସ୍ତେ ମାଉସା ମାଉସୀ ବି ଭାଙ୍ଗି ପଡିଥିବେ ଆଉ ଗୋଟେ ଘରେ ଗୋଟେ ଝିଅ ଥିଲେ ଘର ପୁରୀ ଉଠେ ଠେ।
ଉଁ ବାହାଘର ପୂର୍ବରୁ ବାହାଘର ମାନେ ବାହାଘର ପୂର୍ବରୁ କିଛି ଦିନ ଆଗରୁ ଦେଖିବ ଘର ପୁରା ମାନେ ଆମ ଘର ସବୁ ସଜାସଜି ସବୁ ହୋଇଯାଇଥିଲା। ଘର ମାନେ ଘର ସବୁ ଆମର ସଫାସଫା ହେଇଯାଇଥିଲା ଆଉ ସୁନ୍ଦର ମାନେ ସୁନ୍ଦର ଭାବର ଦେଖିବ ଆମର ସବୁ ସଜା ହେଇଥିଲା କାହିଁକି ନା ଆସିବେ ସବୁ ବାହାରୁ ମାନେ କୁଣିଆ ଆସିବେ ନା ତ ଘର ମାନେ ଅସନା ଥିଲେ କଣ ଭଲ ଲାଗିବ କି ସବୁ ସଫାସୁତୁରା କରା ହେଇକି ରଖା ହେଇଥିଲା ଘର। ଘର ସାମ୍ନାରେ ଆମନ ରଙ୍ଗୀନ ଯୋଉ ରଙ୍ଗୀନ ସବୁ ଲାଇଟ୍ ଯୋଉ ନୁହଁ ଡିଜାଇନ ଲାଇଟ ଯୋଉ ଆସୁଛି ସେ ଲାଇଟ ସବୁ ମାନେ ଫୋ ଲାଇଟ୍ ଫା ଇଟ ଫୁଲ ଫୁଲ ଦେଇକି ସବୁ ସଜେଇଥିଲୁ ଆମେ ଆଉ ମୁଁ ପା ମୁଁ ବା ଘରର ଘର ସଜାଉଥିଲି ସବୁ ମୁଁ ଏକୁଟିଆ ସମସ୍ତଙ୍କୁ ସାହାଯ୍ୟ ବି କରୁଥିଲି କେତେ ଲୋକ ଯୋଉ ଟେଣ୍ଟ ଫେଣ୍ଟ ମାରନ୍ତି ଆଉ କଣ ବାହାଘର ପାଇଁ ନୂଆ ଡ୍ରେସ ନୂଆ ଡ୍ରେସ ନୂଆ ଡ୍ରେସ କଣ କହିବି ନୂଆ ଡ୍ରେସ ତ ଭଉଣୀ ବାହାଘର ହଁ କିଣିଥିଲି ଆଉ ଆଉ ମୁଁ ମୁଁ ହଉଛି ମୋ ପାଇଁ ଏକ ମାନେ ବଢିଆ ଭଲ ଦେଖି ଗୋଟେ ଡ୍ରେସ ଟା କିଣିଥିଲି